ହ୍ୟାଲୋ।
ହଁ କୁହନ୍ତୁ କଣ କରୁଥିଲେ?
ଏ ଡି ଆଜ୍ଞା।
କଣ କରୁଛନ୍ତି?
ଏଇଠି ବସିଥିଲି ରୋଷେଇ କରିବା ପାଇଁ ଯାଉଥିଲି ଆଉ।। ମୁଁ କହିଲି ରୋଷେଇ ତ କରିବା ଆଉ ଟିକେ ଯାଉ ପୁଅ ପାଠ ପଢୁଥିଲା ତ ହେଲେ ମୁ କହିଲି ଟିକେ କଲ କରିଦିଏ ନମ୍ବର ଟା ଆସିଥିଲା ପୁଣି ଟିକେ କଥା ଲାଗିଦିଏ।
ଆଚ୍ଛା।
ଆଉ ଆପଣ କଣ କରୁଛନ୍ତି?
ମୁଁ ବସିଥିଲି ବା ଏବେ।
ଓହୋ। ଆଉ କଣ ଖାଇଛନ୍ତି?
ହଁ ଏଇ ଖାଇଥିଲି ଯୋଉ ବାହାରେ ସିଙ୍ଗଡା ଫିଙ୍ଗଡା।
ହୁଁ ହୁଁ।
ଆପଣ କଣ ଖାଇଥିଲେ ହଁ ଭଲ ଅଛି ଆପଣଙ୍କର।
ମୁ ଏଇ ସନ୍ଧ୍ୟାବେଳେ ଟିକେ ଚାହା ବିସ୍କୁିଟ ଖାଇଥିଲି। ଆଜି ପିଠା ତରକାରୀ ହେଇଛି କରିବା ତ ଖାଇବା ଆଉ।
ଆଚ୍ଛା।
ଆଉ କଣ? ଆଉ କଣ କୁଆଡେ ବୁଲି ବୁଲା ଯିବାର ଅଛି ପ୍ରୋଗ୍ରାମ ନା ଏମତି କିଛି ନାହିଁ।
ନା ଏବେ ନାହିଁ ତ ଏବେ ତ ଏବେ ପ୍ଲାନିଂ କିଛି ନାହିଁ।
ଆଉ ପୁରୀଆଡେ ଯାଉଛନ୍ତି ନା ନା ନାଇଁ।
ହଁ ଯାଉଛି ନା ପାଖ ଆମକୁ ଚାଳିଶ କିଲୋମିଟର ଭଳିଆ ହବ।
ଓହୋ ଆପଣଙ୍କ ଭାଗ୍ୟ ଭଲ ପାଖରେ ଅଛନ୍ତି ସବୁବେଲେ ଜାଗାକୁ ଦର୍ଶନ କରିପାରୁଥିବେ।
ଆମ ଡିଷ୍ଟ୍ରିକ୍ ଢେଙ୍କାନାଳ ହେଲେ କିନ୍ତୁ ମୁଁ ଭୁବନେଶ୍ୱରରେ ରହୁଛି ନା। ସେଥି ପାଇଁ ପଖେରେ ପାଖ ହେଇଯାଉଥିବ।
ଓହୋ। ଆଉ କଣ କୁହନ୍ତୁ ଆଉ ଆପଣ କଣ ଗଛ ପତ୍ର ଲଗେଇବାକୁ ଭଲ ପାଆନ୍ତି?
ହଁ ସେମିତି ବେଳେ ବେଳେ ଲଗାଏ। ଆପଣ ବୋଧେ ଭଲ ପାଆନ୍ତି ଗାର୍ଡେନିଙ୍ଗ।
ଆଉ କଣ କୁହନ୍ତୁ ଆଉ କଣ କଣ ଗଛ ଲଗେଇଛନ୍ତି କେବେ ନା କେବେ କିଛି ଲଗେଇ ନାହାନ୍ତି?
ଲଗେଇଛି ନା ଆମ୍ବ ଲଗେଇଥିଲି ପିଜୁଳି ଗଛ ଲଗେଇଛି। ସେଥିରେ ଫଳ ବି ଆସିଛି।
ହୁଁ ହୁଁ। ଆଉ ଆପଣଙ୍କ ଆଡେ ପନିପରିବା କଣ କେମିତି ମିଳେ ଭଲ ମିଳେ ଫ୍ରେଶ ଜିନିଷ ମିଳେ?
ହଁ ଭାଇ ଫ୍ରେସପୁରା।
ଓହୋ ନାଇଁ ଆମ ଆଡେ ବି ଭଲ ଫ୍ରେଶ ମିଳେ ଆମର ଏଠି ଚାଷ ହଉଛି ତ ବିଲ ବାଡିରେ ସବୁ ଭଲ ଫ୍ରେଶ ଜିନିଷ ଟିକେ ମିଳେ ଆଉ।
ଆଛା ଆଛା ଆଉ ଆପଣ କୋଉ ଡିଷ୍ଟିକ।
ହୁଁ ଆପଣ ଯୋଉଟା କହିଲେ ସେଇଟା।
ଆଚ୍ଛା ଆଚ୍ଛା।
ଏଥିରେ ବା କୁହାଯାଇଛି ନା ଧରିବା ପାଇଁ ନା ନ ଧରିବା ପାଇଁ ଆପଣ ଧରିବେନି।
ଆଚ୍ଛା
ଆଉ କଣ କୁହନ୍ତୁ ଆଉ କୋଉ ଟପିକ ରେ ଆଜି କଥା ଲାଗିବେ।
କଣ କହିଲେ?
ମୁହ ଆଉ କୋଉ ଟପିକରେ କଥା ଲାଗିବା କୁହନ୍ତୁ ଆଉ କଣ ଆପଣ କୁଆଡେ ଯିବେ କଣ କରିବେ। ହଁ ରଜ ତ ଏବେ ଭଲସେ ହେଲା ବୋଲେ ଆଗେ ଏତେ ରଜ ମାନେ ମୋଷ୍ଟ ବସବ ସେମତି କିଛି ହୁଏନି ଏବେ ଗୋଟେ ଭଲ ଝିଅ ମାନେ ମିଶିକି ଗୋଟେ କରି ଟେଣ୍ଟ ଫେଣ୍ଟ ମାରି ଦୋଳି ଫୋଳି ପକେଇ ଗୋଟେ ଭୋଜି କରି ସବୁ ସାଙ୍ଗସଥି ମାନଙ୍କୁ ଡାକି ଗୋଟେ ଭଲ ମହତ୍ସ୍ୟ ଭଲ ଖୁସିଛି ଗୋଟେ ମାହୋଲ ହେଲା ଗୋଟେ କମ୍ପିଟିସନ ଖେଳ ବି ହେଲା
ଆଚ୍ଛା ଆଚଛା
ଯୋଉଥିରେ କି କେବେ ଯୋଉ ଖେଳ ଆମେ ଛୋଟବେଳୁ ଛାଡି ଯାଇ ଯାଇଥିଲେ ସେଟା ଟିକେ ଏବେ ଖେଳାେକୁ ଟିକେ ଅଲଗା ଲାଗେନି କି ହଁ। ଖୁସି ମାହୋଲ ସାଙ୍ଗସାଥିଙ୍କ ସହିତ ମିଶିକି ବଲେ ଖୁସି ଲାଗେ ଏଁ କଣ ହେଲା କହିଲ ପୁଚି ଖେଳ କବାଡି ଖେଳ କବାଡି ଖେଳ ଖେଳୁଥିଲୁ ଯେ ସେ ଏ ଟଣା ଅଟାର ଭିଡା ଭୁଢ ହେଇକି ପଡିକି ଜଣଙ୍କର ଆଣ୍ଠୁ ଛିଡିଗଲା
ଆଚ୍ଛା ଆଉ ତାସ୍ ପାସ୍ ବି ଖେଳ ହେଇଥିବ ତ ତାସ୍ ପାସ୍ ବି ଖେଳ ହୁଏ ନା?
ହଁ ତାସ ଖେଳ ରାତିରେ ଘରେ ଖେଳୁ ଆମ ଘରେ ଯୋଉ ଭଉଣୀ ଭାଇ ମାନେ ସବୁ ଅଛ ମିଶିକି। ତା ଘରେ ଲୁଡୁ ତାସ ଏସବୁ ଜିନିଷ ଟା ଆମେ ଘରେ ଖେଳୁ ଆଉ।
ଆଚ୍ଛା
ଭଲରେ ସେଲିବ୍ରେସନ ହେଲା କିନ୍ତୁ ଟିକେ ବର୍ଷା ଘଡଘଡି ଯୋଗୁ ଟିକେ
ହଁ ହଁ ସିଏ ରଜଦିନ ବର୍ଷା ହେଇଯାଇଥିଲା
ହୁଁ ହେଇପାରିଲା ନାଇଁ ଆଉ ଆଉ କଣ ପିଠା ଖାଇବାକୁ ଭଲ ପାଆନ୍ତି?
ପିଠା ସବୁ ଅଲ
କୋଉ କୋଉ ପିଠା ପସନ୍ଦ?
ସବୁ ପିଠା କାକେରା ମୁଣ୍ଡା ଯାହାଦହରେ ସବୁ ପସନ୍ଦ
ଓହୋ ସୁଜି ପିଠା ସୁଜିକା କରା ଭଲ ପାଆନ୍ତି?
ହଁ ହଁ ଭଲ ପାଏ
ଓ ହଁ କଣ ନଡିଆ ପୁର ନା ଛେନାପୁର?
ହଁ ଦିଇଟ୍ୟାକ
ହଁ ଦିଟା ମିକ୍ସ କଲେ ଭଲ ଲାଗେ ଆଉ ଆରିସ ପିଠା ଖାଇଛନ୍ତି? ଚିନି ରେ ଗୋଟେ ଆରସା ପିଠା ହୁଏ ଖାଇଛନ୍ତି?
ଚିିନି
ହଁ
ନାଇଁ ନାଇଁ ନାଇଁ।
ଚିନି ଆରିସା ପିଠା ଟା ବଢିଆ ଟେଷ୍ଟ ଲାଗେ
ଆଛା ନା ଖାଇନି ସେଇଟା
ହଁ ନଡ଼ିଡିଆ ପଡିକି ଏଇଟା ଗୋଟେ ହହୁଏ ଜେ ଭାରି ଭଲ ଲାଗେ
ଆଚ୍ଛା
ଆଉ କଣ କୁହନ୍ତୁ ଆପଣଙ୍କ ଗାଁ ରେ ରଥଯାତ୍ରା ହୁଏ କଣ କହିଲେ
ସେଇ ଚିନି ଯୋଟା ଶିଖିଛନ୍ତି ନା?
ହଁ ଚିନି ଆରସା ପିଠା, ଗୁଡ ଆରସା ପିଠା, କାକରା ପିଠା।
ହଁ। ମେନ୍ ତାର ଯୋଉ ଅଣ୍ଡା ପ୍ରୋସେସ ଟା ମେନ ଆଉ।
ହଁ ଆପଣ ନନଭେଜ ଖାଇଆକୁ ଭଲ ପାଆନ୍ତି ନା ଭେଜ୍?
ନନଭେଜ୍।
ଅ ହ ନନଭେଜ ରେ କୋଉଟା ଫେବରାଇଟ୍?
ଅଟନ୍।
ଓହ ମଟନ ଟା ତ ସବୁବେଳେ ହେଇପାରିବନି ଫେବରାଇଟି ହେଲେ ବି ସବୁବେଳେ କରିକି ଖାଉଚନ୍ତି?
ହଁ କେବେ କେମିତି ମତଲି ମନ୍ଥଲି ଯାଏ।
ଅ ହଁ ମନ୍ଥଲି ହେଇଯିବ କାହିଁକିନା ମଟନ ଯୋଉ ଚାହିଦା ରହୁଛି ସବୁ ସପ୍ତାହକ ଥରେ ବି କରିକି ଖାଇବାକୁ ସମ୍ଭବପର ନୁଅ।
ହୁଁ।
ସମସ୍ତେ ବି ସପ୍ତାହ ହେମିତି ଯାହାର ଥିବ ସେମିତି ଯିଏ ଖାଉଥିବେ।
ହୁଁ।
ହୁଁ ମତେ ତ ବହୁତ ଫେବରାଇଟ୍ ଲାଗେ ମାଛ ଟା।
ମାଛ ଟା ବାସ ମାଛ ବି ଭଲ ଲାଗେ ମତେ।
ମାଛକୁ କଣ କରିବେ କହିଲେ ମାଛରେ ଯୋଉ ବେସର ଫେସର ଦେଇ କଞ୍ଚା ରସୁଣ ଛଡେଇ ଗୋଟା ଗୋଟା କଞ୍ଚା ଲଙ୍କା ଆଉ ସୋରିଷ ତେଲ ଟମାଟୋ ଆଉ ବେସର ସବୁ ଦେଇକି ତାକୁ ଓ କଖାରୁ ପତ୍ରରେ ଦେଇକି ତାକୁ ସେକିକି କରି ଖାଇବା ବାମ୍ଫ ଦେଇକି ବହୁତ ଟେଷ୍ଟ ଲାଗେ।
ଆଚ୍ଛା। ହଁ ସେଇଟା ଗୋଟେ ନୂଆ ପ୍ରୋସେସ ମୁଁ ଶିଖିଲି ଆଜି ଆଉ। ମତେ ବି ରୋଷେଇ କରିଆକୁ ଭଲ ପାଏ ଭଲ ଲାଗେ ମତେ ରୋଷେଇ କରିଆକୁ ଭଲ ଲାଗେ।
ତମ ରୋଷେଇ କନ କନ୍ ରୋଷେଇ କର? ତଥା ତଥାପି କଣ କଣ ସବୁଠୁ ଭଲ ଡିସ୍ କନ କର?
ଗୋଟେ କଦଳୀରେ ଗୋଟେ କଦଳୀ ଗୁଡାକ ସିଜେଇକି ସେଇ ମାନେ ତା ଚୋପା ଛଡେଇକି ଚିପିଦେବେ ସେଥିରେ ବେସନ ଦେଇକି ଛାଣିବେ ତା ତରକାରୀ ଟାଇପ କରିଏ ସେ ଚୋଟ ଚୋଟ କରିକି ବଲ ଟାଇପର ଟେ ଟେଷ୍ଟ ଲାଗିଅ ସେମିତି।
ଆଉ ଯେମିତି ପନିର କୁ ଆମେ ବଲ କରିକି କରେ ସେମିତି ଆଉ।
ଆଉ ଯେଉଁ ମୋଷିଁ ଚିକେନ କଷନ୍ତି ସେଇ ଟାଇପ ର କରିବା ଆଉ ଇଏ ଯୋଉ କରିବେ ଯୋଉ ଛାଣିବେ ଯୋଉ କଦଳୀଟା ଟାକୁ ଟିକେ କ୍ରିଶି ରଖିବେ। ସେତେଳେ ହବନାଗରେ ଭିଡା ହବ ଇଏ ଟେଷ୍ଟ ବଢ଼ିଆ ଲାଗିବ।
ଉୁଁ ହୁଁ। ଏଲେ ତାହେଲେ ସେ କଦଳୀରେ ଦହି ଟିକେ ପଡିଅ ବେସନ ଦହି ଏସବୁ ଜିନିଷ ଟିକେ ପଡିବ।
ହଁ ଯେତେବେଳେ ପୁଣି ତରକାରୀଟା କରେ ସେଥିରେ ବି ଦହି ଟିକେ ପକେଇବେ ଦହି ପକେଇଲେ ମାନେ ଭଲ ଲାଗେ ଆଉ।
ଅ ହ ଟେଷ୍ଟ ଲାଗେ ଟିକେ ଆଉ। କଞ୍ଚା କଦଳୀ କି ତାକୁ ବାମ୍ଫ ଦେଇକି ସିଝେଇକି ଚୋପା ଛଡେଇକି ଚୋପା ସହ ସିଝେଇଥିବେ ସିଝେଇକି ତାକୁ କରିବା ଆପଣ ତାହେଲେ ଏମତି କରନ୍ତି ମୁଁ ଏଇଟା କେବେ କରିନି କେବେ ଟ୍ରାଏ କରିବି ଟିକେ କରିଆ ପାଇଁ।
ହଁ ଭଲ ଲା
ହଁ। ଆଉ କଣ ସିକିଛ
ଆମ ଆମ ଫିସରେ ସେବି କମ୍ପିଟିସନ ହୁଏ ନା ମାନେ ସବୁ ଶୁକ୍ରବାରେ ମାନେ ମନ୍ଥ-ମନ୍ଥଲି ଚାରିଟା ଟିମ୍ ଅଛି ସବୁ ଶୁକ୍ରବାର ସେଇ ଜିନିଷ ଟା କରାଯାଏ ମାନେ ଚାରିଟା ଯା ଟେଇବେ ସେଏ ଯ ଯା ରୋଷେଇ କରିବା ନବ ମାସ ଶେଷରେ ୱନର ହବ ଯେ ସିଏ ତାଙ୍କ ଟିମ୍କୁୁ ଫିଲ୍ମ ଦେଖ ନିଅନ୍ତି ଆଉ।
ଓହୋ ଆପଣଙ୍କ ରୋଷେଇ କମ୍ପିଟିସନ ଲାଗେ?
ହଁ ରୋଷେଇରେ ମାନେ ନେବେ ସମସ୍ତଙ୍କ ପାଇଁ ଖାଇବା ପାଇଁ ସେଇଟା ଖାଇବେ ଆଉ।
ହୁଁ ହୁଁ ଏ ଭଲ ଗୋଟେ କଥା ଯାହା ଗୋଟେ ଜିନିଷ ଆପଣ ଶିଖିବାକୁ ବି ପାଉଛନ୍ତି ଦରକାର। ବ ପେ ଆପଣ ସବୁ ଜାଗାରେ କରିପାରିବେ ଏଁ ଭଲ କଥା।
ହଁ ହଁ।
ମାନେ ପୁଅ ହଉ କି ଝିଅ ହଉ, ପୁଅ ଝିଅ ବି ପୁଅ। କାମ କିଛି ଶିଖିଥିବା ଦରକାର। ପୁଅ ବି ଝିଅ କାମ ଶିଖିଥିବା ଦରକାର। ଯାହାକି ମାନେ କିଛି ସମୟ ଅସୁବିଧା ରେ କିଛି ପ ରେ ବି ସବୁା ହଣ୍ଡେଲ କରିପାରିବେ। ମାନେ ନା ଆଙ୍କୁ କଷ୍ଟ ହେଇପାରିବ ନା, ତାଙ୍କୁ କଷ୍ଟ ହେଇପାରିବ ନା, ଜାଣିଥିଲେ ସିନା ଆପଣ କରିପାରିବେ। ଜାଣିିଲଥିଲେ ଅସୁବିଧାରେ ପଡିବେ।
ହଉ।
ଦେ ଭଲ ଗୋଟେ ଜିନିଷ ଭଲ ଗୋଟେ ଡିସ୍ ଆଜି କହିଲେ ଏଇଟା କେତେବେଳେ ବନେଇବା। ଆଉ କେତେବେଳେ ଆସନ୍ତୁ ଆମ ଆଡେ ବୁ ବୁଲାକି ଯାଆନ୍ତୁ ଦେଖିକି ଯିବେ ଆମ ଆଡେ ଭଲ ରଥଯାତ୍ରା ହୁଏ। ଆଉ ଦୋଳ ପୂର୍ଣ୍ଣିମା ବି ହୁଏ ଉଁ ଆମ ଗାଁ ଆଡେ ବି ଅଷ୍ଟପରି ଭଲ ହୁଏ ଆସନ୍ତୁ କେବେ ବୁଲିକି ଯିବେ ଆମ ଆଡେ ମନ୍ଦିର ଅଛି ଭଲ ଶିବ ମନ୍ଦିର। ନଈ ମଝିରେ ବି ଅଛି ଏ ଭଲ ଲାଗେ ସେ ମନ୍ଦିରକୁ ଦେଖି ଆସନ୍ତୁ କେତେବେଳେ ବୁଲି ବୁଲାକି ଯିବେ।
ଆଚ୍ଛା
ହଁ ହଁ ହଁ।
ଆଚ୍ଛାଛା।
ଆଉ କଣ କୁହନ୍ତୁ ଆଜି ବର୍ଷା ପାଣିପାଗ କେମତି କଣ ଅଛି।
ଆଜି ତ ବର୍ଷା କାଳିଆପାଗ ହିଁ ସକାଳୁ ହିଁ ଅଛି।
ହ ହଁ। ଆମ ଆଡେ ଟିକେ କଣ କହେ ଏବେ ବର୍ଷା ସେଠିକ ନାଇଁ ଖଲି ଗୁଳୁ ଗୁଳ ହଉଛି ଚାଷ ବାସ ଲୋକ କରିବା ପାଇଁ ତତ୍ପରତା ହେଇ ହେଲେଣି। ତଳି ଫଳି ପକେଇବା ପାଇଁ କିନ୍ତୁ ଟିକେ ବର୍ଷା ଉଠଉଛି କିନ୍ତୁ ହବାର
ହଉନି ହଁ।
ହଁ ଟିକେ ପଛ ଗୁଞ୍ଚା ହେଇକି ଅଛନ୍ତି ଟିକେ ବର୍ଷା ହେଇଗଲେ ପୁଣିକ ଲୋକ ଚାଷ ବାସ କରିବା ପାଇଁ ଟିକେ ଲାଗି ପଡିବେ। ତଳି ସିନା ପକେଇଲେ ଗଛ ହେଇଲେ ପୁଣି ରହିବା ପାଇଁ ହବ।
ହଁ ବା ହଁ ରଥଯାତ୍ରା ପରେ ପରେ ତ ବର୍ଷା ହେଇଯିବା କଥା।
ହଁ ଏଟା ଟିକେ ଦୋମାସି ପଡିଗଲାାନ କି ଆମ ଓଡିଆରେ କୁହନ୍ତି ଆମେ ଇଂରାଜୀରେ ନା ଠିକ ପରଫେକ୍ଟ ମାସ ମାସ ମାସ ଅଛି କିନ୍ତୁ, ଉଁ ଓଡିଆରେ ଦିଟା ମାସ ପଡେଇଲା ଯୋଉଡା ଜେଷ୍ଠ ଗୋଟେ ଭଲରେ ଜ୍ୟେଷ୍ଠ ବାହର ଭଲ ମଣ୍ଡ କାମ କରେ ଯା ଗୋଟେ ମଳ ମାସ ଗୋଡିଲେ ଗୋଟେ କୁହନ୍ତି ଗୋଟେ ଜ୍ୟେଷ୍ଠ ମାସ ଗୋଟେ। ପଡିିଗଲା ବ ସେଇଥିରେ କିଛି ଶୁଭ କାର୍ଯ୍ୟ କିଛି ମାନେ ଭଲ ମନ୍ଦ କାର୍ଯ୍ୟ ହୁଏନି। ଆଉ ସେଥିପାଇଟିକେ ବର୍ଷାଚ ଛୁଆ ହେଇଯାଇଛି ବୋଲେ ଦେବସ୍ନାନ ପୂର୍ଣ୍ଣିମା ପରେ ବର୍ଷା ଟା ପୁଣି ହେଇପାରେ।
ଆଚଛା।
ନଲେ ଏବେ ଲୁ ମୌସୁମୀ ତ ଛୁଇଁଲା ତ ଓଡିଶା ସେଥିପାଇଁ ବର୍ଷା ଟା ସବୁଆଡେ ଟିକ ଖେଳ ହେ ଗଲା ସାଙ୍ଗେ ସାଙ୍ଗେ ରଜ ବେଳକୁ ଆଉ।
ହଁ।
ନହେଲେ ଯୋଉ ଯୋଉ ରୋଟ ଗରମ ଗୁଳ ଗୋଳ ହଉଥିଲା ବର୍ଷା ନ ହେେଇଥିଲେ ବି ରଜ ଟା ବି ଭଲ ଲାଗିିନଥାନ୍ତା। ହା
ହଁ ହୁଁ।
ବର୍ଷ ସେଟା ହେଇକି ବି ଗରମ ଗୁଳ ଗୋଳ ଯେ ସହି ହଉନଥିଲା ତଥାପି ଭଲ ଲାଗୁଥିଲା ପାଗଟା।
ହୁଁ।
ମାନେ ତମେ ସବୁ ଜିନିଷ ଟା କରି ଧରିକି ଖାଇପାରିବ ଏମିତିଆ ପାଗ ବି ଥିଲା। ଆରେ ଟିକେ ପ୍ରୋବ୍ଲେମ ହଉଥିଲା କଣ କହିଲ ଲାଇନ ପଳାଏ ଆଉ।
ହଁ ଲାଇନ୍ ପଳେଲେ ତ ଗୁଳୁଗୁଳି ହବ ଆଉ।
ହଁ ଗୁଳୁଗୁଳି ହବ ଆ ଜିନିଷ ଟା ତମ କଣ ଆଜିକାଲି ତ ଆଉ ବଟା ବୁଟି ସିଷ୍ଟମ ନହିଁ ନା ସବୁ ଗ୍ରାଇଣ୍ଡିଙ୍ଗ ସିଷ୍ଟ ମ୍ ବୋଲେ ଗଲା ସବୁ ଆ ଫସର ପାଟି ଆଉ।
ହଁ ପା।
କଣ କରିବା ଆଉ ଏମିତିରେ ଅସୁବିଧାରେ ରଜ ଗଲା ସେଲିବ୍ରେସନ ହେଇକି ଆଉ।
ହୁଁ।
ହଉ ମୁଁ ରଖୁଚି ଏବେ ପରେ କଥା ଲାଗିବା।
ହଁ